ହ୍ୟାଲୋ ଆଜ୍ଞା ନମସ୍କାର ସାର୍ କେମିତି ଅଛନ୍ତି?
ହଁ ମୁଁ ବଢିଆ ଅଛି ମ୍ୟାଡାମ। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢ଼ିଆ ଅଛି। ସବୁ ବାବାଙ୍କ କୃପାରୁ ସବୁ କିଛି ଭଲ ଚାଲିଛି।
ବାସ୍ ବାସ୍ ଆପଣ ସବୁବେଳେ ଏମିତି ଭଲରେ ଥାଆନ୍ତୁ ଖୁସି ରେ ଥାଆନ୍ତୁ। ଆଉ ଏମିତି ହସି ହସି କଥା ହଉଥାନ୍ତୁ।
ଆପଣ। ଅପ୍ ଆପଣ ମୋତେ ଗୋଟେ ଥର କହିଥିଲେ ମୋର ମନେ ଅଛି। ଯେ ଆପଣଙ୍କୁ କବିତା ଲେଖିବାକୁ ଭଲ ଲାଗେ ନା ଏମିତି କଣ ଟିକିଏ। କହନ୍ତୁ ଆପଣଙ୍କ ଇଚ୍ଛା କୋଉଟା ଭଲ ଲାଗେ କଣ ନାଇଁ।
ମତେ କବିତା ଲେଖିବାକୁ ବହୁତ ଭଲ ଲାଗେ। ଆଉ ମୁଁ କବିତା ବି ଲେଖେ।
ଆଜ୍ଞା ଯେମିତିକି କେମିତି ପ୍ରକାରର କବିତା ଲେଖନ୍ତି?
ମାନେ ମୁଁ ମାନେ ସବୁ ପ୍ରକାର ମାନେ ଯେମିତି କୁହନ୍ତି କି ଏ ମାନେ ଯେତେବେଳେ ମୁଁ ଏକାଠି। କା ବସେ। ସେତେବେଳେ ମତେ କବିତା ମାନେ ଏ ଯେମିତି ଦେଖିବେ ଲାଇଫ ରେ ଘଟିଥିବା ଘ ଘଟଣା ସବୁ ମୋ ଆଖି ସାମ୍ନାକୁ ଆସେ ଜୀବନରେ ଆଉ ତ। ସେମି ଏକା ବସିଥିଲେ ହିଁ ମନେ ପଡେ କାହିଁକି ନା ଯେତେବେଳେ। ଜୀବନରେ ଆପଣ ଦେଖିବେ ନା ଏକାନ୍ତରେ ବସିଲେ ମଣିଷ ମନରେ ଦିଟା ଜିନିଷ ଆସିବ। ଯଦି ଆପଣଙ୍କ ମନକୁ ଆପଣ ଚୁପଚାପ ରଖିବେ ନା ତ ଆପଣଙ୍କୁ ଉ। ଖରାପ ଚିନ୍ତାଧାରା।
ହୁଁ ହୁଁ ହୁଁ।
ଆପଣ ମନ କିଛି ନା କିଛି କାମରେ ଲଗେଇବେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିବେ। କିଛି କୌଣସି ବିଷୟରେ ଲେଖିବେ ଚିତ୍ର କରିବେ। ସେଥିରେ କଣ ହବ ଆପଣଙ୍କ ମନ ଶାନ୍ତ ହବ। ଆଉ ଆପଣଙ୍କ ନିଜର ପ୍ରତିଭାକୁ ପ୍ରକାଶ କରିବାର ଗୋଟେ ମାଧ୍ୟମ ବନିବ।
ହଁ ହଁ ହଁ ଆଜ୍ଞା ଆଉ।
ସବୁବେଳେ ବି ମୋକା ପାଏ ଏକା ବସିଆ ଇଏ କରିବା ମୁଁ କବିତା ଲେଖେ।
ହଁ ହଁ।
ଆଉ ଏ। ଓଡ଼ିଆରେ ମୁଁ କବିତା ଲେଖେ ହିନ୍ଦୀରେ ଲେଖେ ଇଂରାଜୀରେ ବି ଲେଖେ।
ହଉ କେବେ ଆଶା କରିବି କେବେ ମ ବଲେ ଏମିତି। ମୋ କଥାକୁ ନେଇକି ମାନେ ମ ମୋର ଗୋଟେ ସାଙ୍ଗ ଥିଲା ସେ ମତେ ନେଇକି କବିତା ଲେଖୁଥିଲା ମାନେ ଝିଅ ସାଙ୍ଗଟେ ହୁଁ ତ ମୁଁ
ନେଇକି ଗୋଟେ କିଛି ମୁଁ ଲେଖିକି ନିଶ୍ଚୟ ଆପଣଙ୍କ ସହିତ ମୁଁ ସେୟାର କରିବି। ଆପଣଙ୍କ ସହିତ ଯେତିକି ଦିନର କଥା ବାର୍ତ୍ତା। ଗୋଟେ ଛୋଟ କାର୍ଯ୍ୟ ଭିତରେ ତ ବହୁତ ଆପଣଙ୍କ ସହିତ ମୋର ବଣ୍ଡିଙ୍ଗ ବନିଲା। ଆଉ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା ହେଇକି ତ ଉ ତ ସେଇ ଜିନିଷ ଟାକୁ ଗୋଟେ ଫ୍ରେଣ୍ଡସିପ ର ଗୋଟେ ଭଲ ନିଶ୍ଚିନ୍ତ।
ଓ ଆଜ୍ଞା ଆଜ୍ଞା ମୁ ଖୁସି ହେବି ବହୁତ କାହିଁକି ନା ମତେ ଓଡିଆ ବହୁତ ଭଲ ଲାଗେ ଆପଣଙ୍କ ଓଡ଼ିଆ କେମିତି ଲାଗେ?
ମତେ ତ ଓଡିଆ ଯେହେତୁ ଆମେ ଓଡିଆ ଲୋକ ତ ଓଡିଆ ବହୁତ ଭଲ ଲାଗେ। ବହୁତ ଖୁସି ଲାଗେ ଆଉ ହଁ।
ଆପଣ ଗଳ୍ପ, ଏକାଙ୍କିକା, କବିତା ଏସବୁ କେବେ ପଢିଛନ୍ତି ବହି ଏମିତି ମାନେ ଯେଉଁ ପାଠରେ ପଢ଼ିବା ବହି ନାହିଁ ଯେମିତି ଅଲଗା ବୁକ୍ ଯାକ ବହି ଯାକ ମେଲେଇଛୁ। ଗୋଟେ ଗୋଟେ ପାଠକୁ ନେଇକି କାଙ୍ଗିକା ବହି ଗୋଟେ ଅଲଗା ଥିବ କବିତା ବହି ଗୋଟେ ଅଲଗା ଥିବ ମାନେ ଯେମିତି ଏବେ ଧରି ନିଅନ୍ତୁ ଫକୀର ମୋହନ ସେନାପତିଙ୍କ ଯୋଉ ଛମାଣ ଆଠ ଗୁଣ୍ଡ। ହ ଯୋଉ ଉପନ୍ୟାସ ବହି ନା ରେବତୀ ବହି ତାଙ୍କର ଏମିତି କିଛି ବହି ପଢ଼ିଚନ୍ତି ଆପଣ?
ହଁ ମୁଁ ସେଇ ଉଁ ମୁଁ ବହି ପଢିଛି ଯେତବଳେ ଆମେ ମାଟ୍ରିକ ରେ ପଢ଼ୁଥିଲେ ଦଶମ ଶ୍ରେଣୀ ଭିତରେ ତ ଏଇ ସବୁ ବହି ଆମେ ପଢିଚନ୍ତି। ଆଉ ସେଇ କବିତା ଲେଖି ଶଖିବାର ମାନେ ଯେମିତି ପ୍ରୟାସ ଆଉ ସେ ଯୋଉ ଇଛା। ସେଇ ସବୁ ଜିନିଷ ରୁ ହିଁ ମାନେ ଉତ୍ପତ୍ତି ହୁଏ। ହୁଁ ହୁଁ ତ ମୁଁ ବହୁତ ସାରା କବିତା ଲେଖେ ଗୋଟେ
ଆଜ୍ଞା।
ତୁ ଆମେ କେବେ ଟିକ୍ ନିକ୍ ତ ମୁଁ କେବେ ଆପଣଙ୍କୁ କବିତା ଶୁଣେଇବି। କେବେ କଥାବାର୍ତ୍ତା ହେଲେ ମୁଁ ଆପଣଙ୍କୁ ନିଶ୍ଚିନ୍ତ ମୁଁ ଲେଖିଥିବା କବିତା ଆପଣଙ୍କୁ କିଛି ଶୁଣେଇବି। ଆଉ ଆପଣଙ୍କୁ କିଛି ମାଧ୍ୟମରେ ହଁ ଆପଣଙ୍କୁ ନିଶ୍ଚିନ୍ତ ମୁଁ ସେୟାର କରିବି।
ଆଜ୍ଞା ଆଜ୍ଞା ଆଜ୍ଞା। ମୁଁ ଲେଖିନି ମାତ୍ର ମତେ ପଢିବା ବହୁତ ଭଲ ଲାଗେ।
ଭଲ ଲାଗେ। ଠିକ ଅଛି ମୁଁ ନିଶ୍ଚିନ୍ତ ଆପଣଙ୍କ ସହିତ ସେୟାର କରିବି।
ହୁଁ। ହେଲେ ସାହିତ୍ୟଙ୍କୁ ନେଇକି ଆପଣଙ୍କ ମତ କଣ ଟିକେ କହନ୍ତୁ?
ସାହିତ୍ୟ ତ ମତେ ଯେମିତି ମୁଁ ଯେତବଳେ ମୁଁ ପଢୁଥିଲି ଉଁ
ହଁ।
ସେତବଳେ ମତେ ଉ ସାହିତ୍ୟ ଦେଖନ୍ତୁ ଗୋଟେ କଥା ମୁଁ କହିବି ଆପ ଆପଣଙ୍କ ମନ ଭିତରେ ମୋର ଆସୁଚି ଯୋଉଟା କି ଯେତବଳେ ଦେଖିବେ ଆପଣ ଯୋଉ ଟପିକ୍ ଆପଣଙ୍କୁ ଭଲ ଲାଗେ ନା ଯୋଉ ସବଜେକ୍ଟ ଆପଣଙ୍କୁ ଭଲ ଲାଗେ, ସର୍ବପ୍ରଥମେ ସେ ଶିକ୍ଷକ ହୁଅନ୍ତୁ କି
ଆଜ୍ଞା ଆଜ୍ଞ, ଆଛା, ହୁଁ। ହଁ ସତ କହିବାକୁ ଗଲେ ସାହି ସାହିତ୍ୟରେ ଗଳ୍ପ, ଏକାଙ୍କିକା, କବିତା ଯୋଉ ସବୁ ଥାଏ ନା ଆମକୁ ନେଇକି କି ସାହିତ୍ୟ ଦିଦି ପ୍ରତି ଯୋଉ ପ୍ରେମ ଭାବ ଟା ଆସେ ମନକୁ ସେଟା ଆଉ କୋଉ ସାର୍ କୋଉ ଶିକ୍ଷକ ଶି
କୋଉ ଶିକ୍ଷରେ ଆସେ ନା ତେଣୁ କାହିଁକି ନା ସେମାନେ ସେ ଯୋଉ ହିସାବରେ କବିତା ଗାଆନ୍ତି ଇଏ କରନ୍ତି ତ ଆମୁକୁ କଣ ହୁଏ ଆମୁକୁ ଯେତବଳେ ଦେଖିବେ ଆପଣ ଉ ମ୍ୟାଥମେଟିକ୍ସ ପଢେଇବେ ଗଣିତ ଶିକ୍ଷକ, ସେ ତାଙ୍କ ମୁହଁରେ ରାଗ ଥିବ। ସେ ପୁରା ଯେମିତି ଲାଗୁଥିବେ ଗୋଟେ ହିଂସ୍ର ବାଘ ବସିଚନ୍ତି ସାମ୍ନାରେ। ତ ତ ଯେତବଳେ ଇଂରାଜୀ ପଢା ଚାଲିଥିବ ସେତବଳେ ଇଂରାଜୀ ସାରଙ୍କୁ ଦେଖିଲେ ଯେମିତି ଲାଗୁଥିବ କି ମାନେ ଇଏ ମାନେ ଦ୍ଵିତୀୟ ବଡଲାଟ ବୋଧେ ଆସିଗଲେ ଏଠିକି ଆଉ ଥରେ ଶାସନ କରିବା ପାଇଁ। ତ କିନ୍ତୁ ଯେତବଳେ ଆପଣ ଯଦି କେବେ କବିତାର ମାଧୁର୍ଯ୍ୟ ଆଉ ସେ ଯୋଉ ମାନେ ଯେମିତି କବିତା ଯେମିତି କୁହନ୍ତି କବି ଆଉ କବିତା ମନର ସେ ଯୋଉ ଉ ଛୋଟିଆ ଆ ବ୍ୟବଧାନ ଟାକୁ ଯେମିତି ମାନେ ସାହିତ୍ୟ ଦିଦି ହୁଅନ୍ତୁ କିମ୍ବା ସାର୍ ହୁଅନ୍ତୁ ଯିଏବି ଆପଣଙ୍କ ପାଖରେ ଆସିକି ସେଟାକୁ ଉ ମାନେ ଉ ପ୍ରତିପାଦନ କରନ୍ତି ତ ଆମେ ତାକୁ ଶୁଣିଲେ ଆମ ମନ ପ୍ରାଣ ଏକାଠି ହେଇକି ସେ
ଆଜ୍ଞା। ମୋତେ କବିତା କାହିଁକି ପସନ୍ଦ କହିବାକୁ ଗଲେ ଏବେ ଯୋଉ ଆମେ ଗଳ୍ପ ନା କାହାକୁ ଗୋଟେ ଆମ ମନର ଦୁଃଖ ଆମେ ଯୋଉ କହୁଛେ ମାନେ ବଡ଼ ଆମ୍ ବଡ଼ କଥାଟା ଆମେ ଆମ ମନରେ କହିପାରେନା କାହାକୁ ନେଇକି ନାଁ। ସେ ଜିନିଷ କବିତାରେ ବହୁତ ଛୋଟ ହିସାବରେ ମାନେ ଗୋଟେ ଦେଖିବା ଗୋଟେ ଗୋଟେ ପଦ୍ୟ ହିସାବରେ ଆମ୍ ମନର ଜିନିଷ ଆମେ ଲେଖିପାରେ ଭଲସେ। ତ ମତେ ସେଥିପାଇଁ କବିତା ବହୁତ ଭଲ ଲାଗେ ପ ଏମତି।
କବିତା ତାପରେ ଆଉ ଗୋଟେ କଥା ଯେତେବେଳେ ସେ କବିତା ଦେଖିବେ କବିତା ଯେତେବେଳେ ଦେଖିବେ ଆଉ ଗୋଟେ ଗୋଟେ ଗୀତ ଥାଏ। ଆପଣଙ୍କର ଦେଖିବେ ଏ ଯୋଉ ଗୀତ କବିତାକୁ ନେଇ ଗୀତ ଥିବ ଆପଣଙ୍କର ସେ ଏପଟ ସାଇଡ଼ର ଗୀତ ଗୋଟେ କିଛି ମୁଁ ବେଳେ ବେଳେ ନା ମୁଁ ଦେଖିବି ଏ ମୋ ଲାଇବ୍ରେରୀର ଯେତେବେଳେ ମୁଁ ଗୀତ ଶୁଣେ ତ ବହୁତ ସାରା ଗୀତ ଆପଣଙ୍କ ସେପଟେ ସମ୍ବଲପୁରୀ ଗୀତ ସେ ଗୋଟେ କଣ ତା ନାଁ ସେ ସିଙ୍ଗରଟା ମଣ୍ଟୁ ଛୁରିଆ ନା କଣ କହନ୍ତି ତାକୁ?
ଆଜ୍ଞା ଆଜ୍ଞା ହଁ ମୁଣ୍ଟୁ ଛୁରିଆ ହଁ।
ଅହ ସେ ବଢିଆ ଗୀତ ବୋଲନ୍ତି ଆଉ ତାଙ୍କର ସେ ଯୋଉ ଗୀତ ଯେମିତି କବିତା ଆଉ ଭଲ ପାଇବା ଆଉ ଗୀତ। ଦିଇଟା ଗୋ
ମିକ୍ସ କରିକି ହଁମ୍। ମିଶିଯାଏ ମାନେ ଏମିତି ଗୋଟେ ଗୋଟେ କବିତାକୁ ଅଧା ମିଶେଇକି ଗୀ ତକୁ ଅଧା ମିଶେଇକି ଏମିତି
ମୁଁ ଗୋଟେ ଗୀତ ଆପଣଙ୍କୁ କହୁଛି ଗୋଟେ ଗୀତ ମାନେ ଏ ହାଇରେ ମୋର ରାନୀ ଗୁ ରି, ସେ ଗୀତଟା ଶୁଣିଛନ୍ତି ଆପଣ? ହଁ ସେ ଗୀତ ମୁଁ ନିଜେ ମୁଁ ଗୀତ ବି ଗାଏ ନିଜେ ଛୋଟ ଛୋଟ ଗୀତ ବି ମୁଁ ନିଜେ ଗାଏ, ଏକା ବସି
ହୁଁ, ହୁଁ।
ମୁଁ ଗୀତ ଗାଏବି, ସେ ଗୀତ ମୁଁ ନିଜେ ଗାଇକି କୋସିିସ ବି କରିଥିଲି। ମତେ ସେମତି ମୁ ଯେମିତି କୁହେ କି ଆପଣ ସେପଟର କଥାବାର୍ତ୍ତା ଟିକେ ମ ତେ ଭାରି ଭଲ ଲାଗେ ତ ସେଇ ଟାଇପର ଆପଣଙ୍କ ଗୀତ ଗୁଡ଼ା ବି ବହୁତ ମଧୁର। ସେ ଗୀତଟା ଯେତେ ଦେଖିବେ ନାଇ ଓଡିଆ ଗୀ ତ ତ ଆମେ ଶୁଣେ, ମୁଁ ଶୁଣେ ଆମର ଯୋଉ ନର୍ମାଲ ଓଡିଆ ଗୀତ ଯୋଉଟା ଫିଲ୍ମରେ ଆସୁଚି। ବଟ୍ ଆପଣଙ୍କ ସେପଟ ସମ୍ବଲପୁରୀ ଗୀତ ଗୁଡା ମନକୁ ବହୁତ ଛୁଏଁ, ମାନେ ବହୁତ ମଧୁର ଲାଗେ ଶୁଣିବା ପାଇଁ।
ଆପଣ ହଁ ଆଉ ଗୋଟେ ଆମ ସମ୍ବଲପୁରୀ ହେଲେ ସିଂହ ରାଶି, ତାଙ୍କ ନାଁ ହେଲା ଯୋଉ ଉମାକାନ୍ତ ବାରିକ୍ କେବେ ଶୁଣିଛନ୍ତି ତାଙ୍କ ସମ୍ବଲ
ଆ ମୁଁ ଶୁଣିଥିବି, ମୁଁ ଶୁଣିଥିବି ନିଶ୍ଚିନ୍ତ ଶୁଣିଥିବି କାହିଁନା ମୁଁ ସମ୍ବଲପୁରୀ ଗୀତ ବହୁତ ଶୁଣେ।
ଅଁହେଲେ ତାଙ୍କର ଗୀତ କେବେ ଶୁଣିବେ ମାନେ ଆମ ସମ୍ବଲପୁରରେ ଯେତେ ଯେତେ ଜଣ ଗାୟକ ଅଛନ୍ତି ତାଙ୍କ ତାଙ୍କଠୁ ତାଙ୍କ
ମୁଁ ତ କେବଳ ଜଣକୁ ଜାଣିଚି। ବାକି ଆପଣଙ୍କ ସହିତ ମିଶିଲି ଏବେ ଜାଣିପାରିବି, ଆପଣ ମତେ କିଛି କିଛି ଜିନିଷ ସେୟାର
ଆଜ୍ଞା ଆଜ୍ଞା, ନିଶ୍ଚିନ୍ତ ଭାବରେ ମୁଁ ନିଶ୍ଚିନ୍ତ ଭାବରେ ମୁଁ ସେୟାର କରିବି ତ ଉମାକାନ୍ତ ବାରିକ୍ ଗୋଟେ ସିଙ୍ଗର ଅଛି ମାନେ ଗାୟକ ଅଛି। ତାର ଫେକ ଫୋଲିଙ୍ଗ ଦେଖିବାକୁ ଗଲେ ବହୁତ। ମାନେ ଆମ ସମ୍ବଲପୁରୀ ସାଇଡରେ ନା ଆମ ଆମ। ପଶ୍ଚିମ ଓଡିଶାରେ ତାର ଅଧାଠୁ ଅଧା ପୁଅ ତାଙ୍କ ଫ୍ୟାନ ହେଇଥିବେ ସେ। ତ ତାଙ୍କ ଗୀତ ର ଫ୍ୟାନ ହେଇଥିବି ଏମ। ଗୀତ ହଁ, ଏମତି ନର୍ମାଲ। ମାନେ ସେତେ କିଛି ଗିତ ଗାଈ ଆସେନି ସ୍ୱର ନାହିଁ ମୋର।
ହା ହା ଆପଣଙ୍କ କଥାବାର୍ତ୍ତା ତ ଯେତିକି ମାନେ ବହୁତ ମଧୁର ଆପଣଙ୍କ ତ ସ୍ୱର ବହୁତ ଭଲ ଥିବ। ଆପଣ ମିଛ କହୁଛନ୍ତି କି?
ତ ମିଛ କହିବାର କଥା କିଛି ନାହିଁ। ସତ୍ ତ ହିଁ କୁହାଯିବ।
ଯାହାବି ଖଣ୍ଡିଆ ଗୀତ ଗାଉଛନ୍ତି, ଯାହା କରୁଛନ୍ତି, କଥା ହେଲେ ସେୟାର କରିବେ।
ଆଜ୍ଞା ଆଜ୍ଞା ସିଅର ନିଶ୍ଚିନ୍ତ ଭାବରେ ମୁଁ ସେୟାର କରିବି ଆପଣଙ୍କୁ ମୋ ଗୀତ।
ଛାଡା ଏଇ ଜିନିଷ ଲେଖିଛି ସେ ଜିନିଷ ମୁଁ ଆପଣଙ୍କ ସହିତ ସିୟାର କରିବି ତାପରେ ଏଇ ସବୁ କଥା ଆ ଯେମିତି କୁହନ୍ତି କି ଆମେ ଦେଖନ୍ତୁ ଯେତେ ବି ପାଠ ପଢନ୍ତୁ ଜୀବନରେ ଯେତେ ଆଗକୁ ଯାଆନ୍ତୁ। ଯେନୁ ଖୁନ୍ଦି ମାତୃଭୂମି ମାତୃଭାଷାର ମମତା ଯାହା ହୃଦେ ଜନମୀ ନାହିଁ! ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁକି? ଆପଣ ଶୁଣିଥିବେ ଏଇ ପଦଟି।
ତ ହାଲୋ। ହାଲୋ ହାଲୋ ହାଲୋ। ହାଲୋ, ହାଲୋ ହାଲୋ ହାଲୋ। ହାଲୋ।